ହ୍ୟାଲୋ।
ହାଲୋ।
ହଁ ମୋ କଥା ଶୁଭୁଛି? ହଁ ହଁ ଶୁଭୁଛି ହ୍ୟାଲୋ?
ହୁଁ କହ ଆଉ କଣ କରୁଛ?
ମୁଁ ଏଇ ବସିଥିଲି ପୁଅ ପଳେଇଛି ସେଫା ଆମ ପଡୋଶୀ ଘରକୁ ଟିକେ କିଏ ସେଇଥି ପାଇଁ ବସିଚି଼ ଆଉ ତମେ କଣ କରୁଛ?
କିଛି ନହିଁ ମୁଁ ଏଇ ରୋଷେଇ ଚାଲିଥିଲା ରଷେ ଜିଅମ
କଣ ରୋଷେଇ ଆଜି?
ଆଜି ମଙ୍ଗଳବାର। ଆଜି ମଙ୍ଗଳବାର ଆଉ ପୁରା ବିନା ପିଆଜ ରସୁଣ ଅରୁଆ ଡାଲମା
ଓ ମଙ୍ଗଳବାରରେ ବିନା ପିଆଜ ରସୁଣ ଖା
ହଁ ଅରୁଆ ଡଲ୍ମା ଆଉ ।
ଭଲ ଆଉ ଇଏ ଆମର ବିନା ପିଆଜରସୁଣ ନାଇଜେ ଏଇ ସାଧାଆଉ।
ସାଧା ହଁ ମଙ୍ଗଳବାର ତ ଏମିତି ସମସ୍ତେ ସାଧା ଖାଆନ୍ତି ନା ନା ଆମର ଟିକେ ମୁଁ ମଙ୍ଗଳବାର କରେ ତ ସେଥିପାଇଁ ବିନ ପିଆଜରସୁଣ ଆଉ
ହ ମୁଁ ମଙ୍ଗଳବାର ମାନେ ମାନେ ଆଇଁଷ ଫାଇଁଷ ଖାଏନି ଆଉ। ବିନା ପିଆଜରସୁଣ ସେମିତି ନାହିଁ।
ଉଁ ହୁଁ ତୁମେ ଏବେ କଣ ପଢାପଢି କରୁଛ ନା
ହଁ ସେମିତି କମ୍ପିଟେଟିଭ ଏକ୍ଜାମ ସବୁ ଚାଲିଛି ଇଏ ଆଉ
ଓ ହୋ।
ଛୁଆ ପିଲା ଇଏର ତ ସକାଳୁ ସେଇ ଡାଲମା ଆଉ ମାଆ ହେଇଥିଲା ଏଇୟା ସବୁ ଖାଇଥିଲି।
ଉଁ ହୁଁ ତୁମେ ମାରେଡ୍ ନା?
ହଁ ମ୳୲ରେଡ ତମେ?
ହଁ ହଁ ତ ସେଇ ସେମ୍ ଜିନିଷ।
ଆଉ ଯୋଉ କମ ପଚାରଥିଲି ପିଲାପିଲି ବଧେ ହେଇନି?
ହଁ ଗୋଟେ ପୁଅ ନା?
ପୁଅ କେ କେତେ ବର୍ଷ?
ହଉ ସସ
ଆଠ ବର୍ଷ ତାହେଲେ ମୋଠାରୁ ମୋର ଠାରୁ ଏକ୍ସପିରିଏନ୍ସ ଲୋକ ତମେ ଆଉ।
ହୁଁ ହୁଁ ହୁଁ। ଚ ଗଲା ହଉଛି ମୁଣ୍ଡ ଖରାପ ହେଇଯାଉଛି। ତାଙ୍କୁ ଲଣ୍ଡନ କରିଲା ମୁଣ୍ଡ ଖରାପ।
ଷ ହେଲା।
ହୁଁ ହୁଁ।
ଚି ଆଉ। ଆଠ ବର୍ଷ ତନ୍ତ ମାନେ କୋଉ କ୍ଲାସ ରେ ପଢୁଚନ୍ତି।
ଚତୁର୍ଥ ଶିଶୁ ମନ୍ଦିରରେ ପଢ଼ୁଛି।
ଭଲ ଶିଶୁ ମନ୍ଦିର ଭଲବି?
ହୁଁ ଘର ପାଖରେ।
ପଢିବାଆକୁ ଇଚ୍ଛା କରନ୍ତି ନା କରନ୍ତିନି ଏମିତି ଜଣେ ଜଣେ
ଚଗଲା ବୋହୁତ।
ପୁଅ ମାନେ ଟିକେ ବେଶୀ ଚଗଲା। ମୁଁ ଶୁଣିଛି ମାନେ କୁହନ୍ତି ଝିଅ କମ୍ପାରିଜନେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଶାନ୍ତ।
ହଁ ହଁ। ଏଇ ପୁଅର ଯୋଉ ଚଗଲା ହଉଛି ମୁଣ୍ଡ ଅଧା ଖରାପ କରିଦଉଚନ୍ତି।
ଆଉ ମୁଁ ଏବେ ରିସେଣ୍ଟ ଗୋଟେ ଏବେ ଫଙ୍କସନରେ ଯାଇଥିଲି। ଇଟେନସନ ଫଂକ୍ସନ। ଥିଲା। ସେଥିରେ ଆ ମୋ ପୁଅ କଣ ହୁଏ ଖାଇଲା ବେଳେ ସିଏ ଟିକେ ମୁଁ ତାକୁ ଆ ଆଗରୁ କଣହୋଉଥିଲା ଖାଇଲା ଟାଇମରେ ଇଆଡେ ସିଆଡେ ବୁଲିକି ଖାଇଦିଏ କିନ୍ତୁ ବାନ୍ତି କରେ।
ଉଁ ହୁଁ।
ଖାଉଥିବ ନଈଗଲା କି ଖେଳିଦେଲା ଏମିତି ବାନ୍ତି ହେଇଯିବ। ସେଇଥିପାଇଁ ବାଧ୍ୟ ହେଇକରି ଟି ଭି ଦେଖକି ମୋବାଇଲ ଦେଖେଇକି ଖୁଏଇଲି। ଏବେ ସେ ଟି ଭି ମୋବାଇଲ ଦେଖିଦେଲେ ଗୋଟେ ଦାଇତ ମାଇନଡି ତାର ସେଇଆଡେ ସେଟ ହେଇଗଲା। ସେ ବାନ୍ତି ଟା ତାର କନଟୋରଲ ହେଇଗଲା। ଆଉ କଣ କରିବ ବାଧ୍ୟରେ ତାକୁ ସେଇଟାକୁ ଦେବି। ମୁଁ
ହଁ ଏମିତି ତ କିଛି ଖାଇ ହୁଏନି ନା ନହେଲେ ବାନ୍ତି କରିଦେଇକି ତ ସବୁ ନଷ୍ଟ ।
ତମେ ତ ଜାଣିଥିବ ଛୁଆ ଛୁଆଙ୍କୁ ଖୁଆଇଥିବ ଆଉ ସାଙ୍ଗେ ସାଙ୍ଗେ ବାନ୍ତି କରିଦେଲେ କେମିତି ଲାଗିବ। ଘଣ୍ଟିଏ ଲାଗି ଲାଗି ଖୁଏଇବ ତାପରେ ସେ ବାନ୍ତି କରିଦେବ ଟିକେ ଭଲ ଲାଗିବ। ସେଇଠୁ ମୁଁ ରିସ୍ପେସନ ରେ ସେଦିନ ଯାଇଥିଲି ଇଏ କଣ ହେଲା ଏମିତି ଜଣେ ଆଣ୍ଟି ମୋ ଫ୍ରଣ୍ଟରେ ବସିଥାନ୍ତି, ମୁଁ ତାଙ୍କ ବାପାଙ୍କୁ କହିଲି କି ଆଉ ଟିକେ ମୋବାଇଲ୍ ଟା ଆ ଶୁଭିଲା। ହ୍ୟାଲୋ।
ହୁଁ ହୁଁ ହୁଁ ହୁଁ।
ହଁ ମୁଁ ତାଙ୍କୁ କହିଲି ଯେ ତମେ ଟିକେ ମୋବାଇଲ ଲଗେଇ ଦିଅ ସେ ଖାଇଦଉ ଏତେ ଗହଳି ରେ ଖାଉନି ନି ଟିକେ ଖାଇଦଉ ତାପରେ ମୁଁ ଖାଇବି ଆଉ। ସିଏ ଜଷ୍ଟ ମୋବାଇଲ୍ ଆରମ୍ଭ କରିଛନ୍ତି ଲଗେଇବା ସେ ଆଣ୍ଟି କହୁଛନ୍ତି ଆଉ ତମେ ମୋବାଇଲ୍ ଦେଖିକି ପିଲାଙ୍କୁ ଏମିତି କରୁଛ ମୁଁ କହିଲି ନାଇଁ ତମେ ମୋ ସିଚୁଏସନ୍ ହଁ କହିଲେ ସେ ଟେଷ୍ଟ କରିପାରିବନି ଏଟା କରିବନି ସେଟା
ଆରେ ଛୁଆ ଖାଉନାହାନ୍ତି ସେଟା ବି ତ ଛୁଆକୁ ଦେଖ୍ ଆମକୁ ଦେଖିବାକୁ ପଡିବ ନା। କୋଉଠି ଏମିତି ଖାଇଲେ ଟିକେ ଆଉ ନ ନଖାଇଲେ ତ ଛୁଆ ଲାଷ୍ଟକୁ ଉଇକ୍ ହେଇଯିବ ।
ହଁ ସେମାନେ ସିଚୁଏସନ୍ ବୁଝନ୍ତିନି ଆଜିକାଲିଆ ପିଲା ଯୋଉ ଭଳିଆ ହେଲେଣି ତାପରେ ଅବଶ୍ୟ ସେ ଖାଇଲାନି ମୋ ମୋବାଇଲ୍ ଦେଖିଲାନି ସେ ବୁଲି ବୁଲିକି ହିଁ ଖାଇଲା କିନ୍ତୁ ଲୋକ ମୋର ଜଜ୍ମେଣ୍ଟ ଟା କଣ ଏ ମା ମାନେ ହି ଜାଣି ଜାଣି କି ମୋବାଇଲ୍ ଦଉଛନ୍ତି।
ତ ମା ମାନେ ।
ସେ ସେମାନେ କୌଣସି ମା ଚାହିଁବ ତା ପିଲାଟା ଆଉ ଉପରେ ଏମିତି ଖରାପ ଇଫେକ୍ଟ ଟା ପଡୁ। ଏଭଳିଆ ସବୁକୁ କୁଆଇ ଏଇୟା ଆଉ। ମତେ ଖାଲି ଇଚ୍ଛା ହେଉଥାଏ ସେ ଆ କୁହନ୍ତି ଆଣ୍ଟି ତମେ ଗୋ ଗୋଟିଏ ଥର ନେଇକି ତା ମୁହଁରେ
ଖୁଆଇଦେଲା ହଁ ସେଇଆ। ଏ ଛୁଆରା ଆଜି ବେଶି ଖାଉନାଆନ୍ତି ଆମର ଗୋଟେ ଦିଅରଙ୍କ ଝିଅ ସେମତି ଭାରି କଷ୍ଟରେ ଖାଉଚି ତା ମାମା ତ କହୁଚି ଅପା ଆଉ ମତେ ଘଣ୍ଟେ ଦେଢ ଘଣ୍ଟା ଲାଗୁଚି ତାକୁ ଖାଲି ଖାଇଆ ପାଇଁ ଦବା ପାଇଁ।
ହଁ ସେମ୍ ନା ପୁଅକୁ ମୁଁ କଅଁ କରେ ଟି ଭି ଟିକେ ଦେଖିେଇ ଦେଲେ ସିଏ ଶୀଘ୍ର ଖାଇଦିଏ। କିନ୍ତୁ ଏମିତି ବୁଲିକି ଯଦି ଖାଇବ ସିଏ ଗଲା ଖାଉଥିବ ଖାଉଥିବ ଆଉ କେତେବେଳେ ଏପଟ ସେପଟ ହେଇଗଲେ ବାନ୍ତି କରି ପକେଇବ
ହୁଁ।
ଆଉ ଉଁ ମୋ ପାଖରେ ତ ଏତେ ଟାଇମ୍ ନାହିଁ ମୁଁ ଆଉ କଅଁ କରିବି ମୁଁ ତାକୁ ଅମ୍-ତମେ ଘ-ଅଧଘଣ୍ଟେ ଘଣ୍ଟେ ଲାଗିକି ବୁଲେଇକି ଖୁଆଇଥିବ ଗୋଟେ ଛୁଆ ଲାଷ୍ଟରେ ବାନ୍ତି କରିଦବ ଫୁଣି ଆଉ ଘଣ୍ଟେ ଲଗେଇକି ତାକୁ ଖୁଏଇବ କି ତୁମେ?
ଆଉ କାହାର ପେସେନ୍ସ ଥିବ ନା।
ଥରେ ଘଣ୍ଟାଏ ଜଣେ ପସେନ୍ସ ସେ ହଁ।
ଆଇଦର୍ ତମେ ତାକୁ ଛୁଆ କାନ୍ଦିବ ଖାଇବନି ବାନ୍ତି କରିବ ଆଉରି କରିବ? ନହେଲେ ତାକୁ ଖୁଏଇ ପାରିବନି ଏଇ ଧନ୍ଦା ଆଉ।
ଆଉ ତମର ଯାଆ ମାନେ କିଏ ଅଛନ୍ତି ନା ସିଙ୍ଗଲ୍ ଫ୍ୟାମିଲି।
ନା ନା ଅଛନ୍ତି ସାନ ସେ ଟିକେ ବାହାରେ ରହୁଛନ୍ତି।
ଓହୋ। ତାହେଲେ ଦି ଦି ଯା ତମେ ଆଉ।
ହୁଁ ଉଁ। ଦିହର ଚାକିରି କରିଚନ୍ତି ତ ସେ ବାହାରେ ଯାଉଚନ୍ତି ମୁଁ ଏକୁଟିଆ ଘରେ ଅଛି ଆଉ ଶାଶୁ ଶଶୁର ଏଠି ରଉଚନ୍ତି ମୋ ପାଖେରେ।
ଓହୋ ଶାଶୁ ଶଶୁର ଦି ଜଣ ଯାକଁ ଅଛନ୍ତି।
ତାଲେ ତମେ ପିଓ ପୁଅଙ୍କର ଏଇ ଯୋଉ ଖାଇବା ପିଇବା ଏ ଟେନସନଟା ତମେ କ୍ରସ୍ କରି ସାଇଲଣି।
ହଁ ସେଟା ମୋ ସରିଲାଣି ମୁଁ ବସ ଥିବି ସେମିତି ସିଏ ଯାଇକି ବୁଲି ବୁଲିକି ଡେଇଁକି ଆସିବ ଥରେ ଖାଇଆ ପାଇଁ ଫେର ବସ ଥିବି ଏଇରା ଭାରି କଷ୍ଟ କିନ୍ତୁ ଖାଇବା ପିଇଆ ଇଏ ଏବେ ତ ଆଉ କିଛି କରିବାକୁ ପଡ଼ୁନି ଏବେ ଆଉ ମାନେ ଡାକିଆକୁପଡୁନି ସେ ନିଜେ ନିଜେ ସବୁ ଖାଇ ଦଉଚି ତଥାପି ସ୍କୁଲ ଗଲା ବେଳେ ମତେ ଖାଇଆକୁ ଦବାକୁ ପଡୁଚି ଖୁଆଇ ଦେେଲେ ଯାଉଚି ଖାଇିକି।
ସ୍କୁଲ ଏବେ କେତେବେଳେ ଯାଉଚନ୍ତି?
ସେ ଯାଉଚି ଦଶଟା ପନ୍ଦରରେ ଯାଉଚି।
କେତେଟାରେ?
ଦଶଟା ପନ୍ଦର ଦଶଟା ପନ୍ଦର ଦଶଟା ପନ୍ଦର ତାଙ୍କର ହେଇଗଲା ତ ଚ- ତୃତୀୟରୁ ଦଶଟା ହେଇଗଲାଣି ଦଶଟା ପନ୍ଦରରେ ଯାଉଚି ସାଢେ ଚାରିଟାରେ ଆସଚି ଆଉ ଖାଇକି ଯାଉଚି ଟିଫନ୍ ନେଇକି ଯାଉଚି।
ଏବେ ତଅ ସବୁଆଡ଼େ ଘରେ ଘରେ ପ୍ରାଇଭେଟ୍ ସ୍କୁଲ୍ ସବୁ ହେଲାଣି। ହେଲାଣିି ଆଉ କଣ? ଯେଉଠି। ଦେଖିବ ସେଠି ଗୋଟେ ପ୍ଲେ ସ୍କୁଲ ନହେଲେ ସେଠି ଗୋଟେ ଇଏ-
ଯାଜକୁରେ ତ ଏଠି ପୋଟା ମାନେ ହେଇଗଲାଣି ଏମିତି ଛତୁ ଫୁଟିଲା ଭଳିଆ ସେମିତି ସ୍କୁଲ
ହଁ। କଣ କରିବା ମୋର ବି ଆଉ ଦିଇ ଚାରି ବର୍ଷ ପରେ ମୋ ମୁଣ୍ଡ ବି ଟେନସନ ହବ ଏଇ ଛୁଆ ପାଠ ପଢା ପଢିଛି।
ହଁ ହଁ ସେ ଭାବ ପାଠ ପଢିବାକୁ ଟେନସନ ଛୁଆ ଯୋଉ ପାଠ ଟା ପଢୁନାହାନ୍ତି। ହେ କିଏ ପଢୁଛି ମୋବାଇଲ ଦେଖ୍ ଆଭଡ କରିବ ମୋବାଇଲ କ ଭନ କାଁକି ମୋାଇଲ ଦେଖିଲା ମାନେ ଛୁଆ ପାଠ ପଢିବାକୁ ଇଣ୍ଟରେଷ୍ଟ ଦଉନାହାନ୍ତି।
ହଁ କାଲି ଗୋଟେ ପିଲାଟେ ଏଇଠି ସାଇକେଲ ଚଲାଉଥିଲା ମୁଁ ତାକୁ କହିଲି ଆଉ ଆଜି କଣ ସ୍କୁଲ ନାହିଁ ହଁ ସ୍କୁଲ ଥିଲା ଯେ ମୁଁ ସ୍କୁଲ ବାହାରିଲା ଟାଇ ବର୍ଷା ହେଲା ମୋ ଭାଗ୍ୟ ଟା ବି ଭଲ ମୁଁ ବୁଲିଲି ଆଉ।
ମାନେ ସ୍କୁଲ ଯିବାକୁ ବି ରାଜି ହେଉନାହାନ୍ତି।
ହେଲା ଭଗବାନ ଭଗବାନ ମତେ ଆଶୀର୍ବାଦ କଲେ ଆଉ ମୋ ଭାଗ୍ୟ ଟା ବି ଭଲ ମୋର। ସ୍କୁଲ ଗଲିଣିି ବର୍ଷା ହେଲା ଠିକ ଟାଇମ ରେ ବର୍ଷା ହେଲା ମୁଁ ଗଲିି ଆଉ।
ଏ ଛୁଆ ସ୍କୁଲ ଯିବାକୁ ବି ଇଏ କରୁଛନ୍ତି ମୋବାଇଲ ଘରେ ରହିଲେ ମୋବାଇଲ ଦେଖିକି ଖେଳିବି।
ହୁ ଆଗରୁ ଯେତେ ସ୍କୁଲ ଟିଚର ମାନେ ଷ୍ଟ୍ରିଟ୍ ଥିଲେ।
ହଁ ସେଟା ମାଡ ହଉଥିଲା ବୋଲି ଡରିକି ଯାଉଥିଲେ। ମାଡ ହଉନି ଆଉ କାଇଁ ଡରିକ ଯିବି।
କିଏ ଡରୁଛି ସାର୍ ମାନଙ୍କୁ ଦେଖିଲେ ସେଇ
ନମସ୍କାର କରୁନାହାନ୍ତି?
ନମସ୍କାର କରୁନାହାନ୍ତି ସାର୍ ମାନଙ୍କ ସହିତ ତ ମିଶିକି ଏବେ ଟିକଟକ୍ ରିଲ୍ସ୍ ସବୁ ଚାଲୁଛି ଆଉ।
ହଁ ମତେ ଡାନ୍ସ କରୁନାହାନ୍ତି ଆଗରୁ ସାର ଙ୍କ ଆଗରେ ଠିଆ ହେବାକୁ ଡର ଲାଗୁଥିଲା ଏବେ ଡ୍ୟାନ୍ସ ବି କରୁଛନ୍ତି ଛୁଆ ସାର ମାନଙ୍କ ସାଙ୍ଗେ ସାର୍ ଥିବେ ଏ ସାର୍ ଅଛନ୍ତି ଯିବାନି ସେପଟେ ରାଗିବେ କି ଏବେ ସାର ଫାରେ ରାଗୁନାହାନ୍ତି। ତାରେ ପଢା ହେଲା ବେଳେ ବି ଖାତା ଫାତା ବି ଚେକ୍ କରିନାହାନ୍ତି ଏ ତ ସିଏ କାଇଁ ଆଉ ଡରନ୍ତି। ହ।
ପଢ଼ା ପିଲା ଅଳ୍ପ ଥିଲେ ସେ ଟାଇମ ଦେଖିକି ଛୁଆ ଠିକ ଠାକ ପଢୁଥଲେ। ଏବେ ଅହରହ କୌଣସି ପିଲା ଏମିତି ନାହିଁ ଯେ ଯିଏ ପାଠ ପଢୁନି।
ହଁ ହଁ।
କିଛି ନହେଲେ ଯାହାହେଲେ ପିଲା ଦଶମ ପର୍ଯ୍ୟନ୍ତ ଆଟଲିଷ୍ଟ।
ହଁ ସତ
ପିଲାଙ୍କ ସାର୍ମାନଙ୍କ ଉପରେ ପ୍ରେସର ହୁଏ ଏତେ ଖାତା କିଏ ଦେଖିବ ଦିଅ ଠିକ୍ ମାଚଲ
ହୁଁ।
ଜଣଜଣେ ଅଛନ୍ତି ତଥାପି ସିନସିୟରଲି ବି କାମ କରୁଛନ୍ତି ଆଉ।
ଦେଖୁଛନ୍ ଦେଖୁଛନ୍
ଘନ ଘନ ଶୁଣିବ ଏ ସାର ଏମତି କଲେ ସେ ସାର ସେମିତି କଲେ କେତେବେଳେ ତମର ଠିଆଠିଆ ହୁଏ ଘରେ